ହ୍ୟାଲୋ।
ହୁଁ କହ।
ବ୍ରୋ ଗୁଡ଼ ଆଫ୍ ଟରନୁନ୍।
ଗୁଡ଼୍ ଆଫ୍ଟରନୁନ୍।
କଣ କରୁଛ କଣ ଭୁଲି ଭାଲି ଗଲଣି।
ନା ଭାଇ ବସିବା କଥା ଆଉ କଣ।
ବସିବା କଥା କାଇଁ ଏତେ ବସୁଛ ବୋର ହେଇଯାଉ ବୁଝୁଚ କି?
ବୋର ତ ହଉଛି ହେଲେ କଣ କରିଆ। ଆଉ କାଇଁ ଭାଇ କାଇଁ କି ସିଏ ଏଇନେ
ହବ ହବ। ହବ ହେବ ପ୍ଲିଜ୍ ୱେଟ୍ ୱେଟ୍ ମୁଁ ତୁମ ପାଇଁ ଚେଷ୍ଟା ଲଗେଇଛି କରିବିରେ କରିବି ଏଥିରେ କିଛି କୁହନି ହେଲା ହଁ ହଁ କହିଛି କହି ରେ ଭାଇ।
ସେ କଣ କହିଲେ?
କହିଛନ୍ତି ମୁଁ ତୋତେ ଏଥିରେ କହିବିନି ପରେ କହିବି ହେଲା। ଆଉ ଅଲଗା କିଛି କହ।
ନା, ଅଲଗା କଣ ଭୋକ କଲାଣି ଖାଇମି।
କଣ ଖାଇବୁ, ହଁ, ହଁ, କଣ ଖାଇଲୁ, କଣ?
ହୁଁ
କଣ ଖାଇବା ଭାଇ ଆମର ତ ଚାଲଚି ସେ ଯୋଉ ଇଏ
କଣ ପଖାଳ?
ନାଁ ବେ। ଆମର ଜଣେ ଇଏ ହେଇଥିଲେ ନାଇଁ ଡେଟ କରି ଯାଇନୁ।
ଓ, ହଁ, ହଁ, ହଁ। କେମିତି?
ଷ୍ଟ୍ରୋକ
ଓ ଆଚ୍ଛା, ଆଛା। ତାହେଲେ, ତମର ଏଇନା କେତେ ଦିନ?
ଆଛ
ଓହୋ, ଏଗଡା ଆ, ତ ଖାଲି ତେଲ, ମେଲ ନୁହେଁ ସିଝା, ସିଝି ଏ
ସେଇ ତ, ସେଇ ତ ଖାଇ ବାମ୍ପ ବାହାରିଗଲାଣି, ତୁ କହୁଛୁ କଥା।
ସିଶ୍
ଦ ଦୟନୀୟ ଅବସ୍ଥା ପା।
ହଁ, ସେଇ ଯାହା ନଅ ଦିନ ରାତିରୁ ଜାଣିକି ଯାହା ହବ, ଭଲ।
ହୁଁ ହୁଁ।
ଦଶ ଦିନ ତୁ ତୁ ନଣ୍ଡା ହବୁ ତ?
ନା।
ଓହୋ ଖାଲି ଯା ଦାଢି ନିସ ଖିଅର ହବୁ ନା?
ହଁ।
ଯାହା ହଉ। ଆଉ
ଆଉ କଣ ସେଇଆକୁ ନା ମତେ କାହିଁ ନାଗୁନି ଇଏ ଦେଲା ଭଳିଆ
କଣ?
କାହିଁକିନା, ମୁଁ ଏଇ କଥାଟା ଡିସକସନ କଲି। ଏଇ ତୁ ଯୋଉ, ଚାଲଚି ଯୋଉ ଇଏ ଜିନିଷ ଟା ଅତ୍ୟଧିକ ନିକଟତର ଲୋକ।
ହଁ।
ହିଜ ମାଇ ଫାଦର।
ହଁ।
ବିଶ୍ୱାସ କଲେନି?
ହୁଁ ହୁଁ ହୁଁ ତୁ ବାପାଙ୍କୁ କାଇଁ କହୁଛୁ?
ଆରେ ହୁଁ ସମସ୍ତ ବସିଥିଲେ ମୁଁ ସମୀ ସହିତ ଡିସ ଶୋଷଣ କରୁଥିଲି। ହେଲା କ ଯେହେଳେ ତୋ ମୋର କନ ସେହଲୋଇମର ମମି ଆସି ଧଥରେ ତ ମୁଁମେ କହିଲି ଯେ କିଛି ସାଉଣ୍ଡ କରନି
ଆଛା।
ସେଇୟାକୁଁ କହିଲି ମୋ ଘରେ ମାନେ ମୋ ପୁରା ହସୁଛନ୍ତି।
ଓ ହୋ।
କହିଲେ ନା ଆମର ଏଇଟା ଠ
ହଉ ହେଇସାରିଲେ ତାପରେ ତୁ କହ ଫକଟୁ ହେଲା।
ଆଁ
ଫେକ୍ କିଟ ରୁ ତାପରେ ହେଇସାରିଲା ପରେ କହିବୁ ଆଉ।
ହେଇ ହେଇସଲେ କଣ ତୋର ତ ହେଇ
ମୋର ହଁ ତୋର ହବ କି ନାଇଁ ତୁ ଧୈର୍ଯ୍ୟ ଧର ଟିକେ ଏତେ ତ ଖାଲି ଚଞ୍ଚଳ
ନା ଚଞ୍ଚଳ ନୁହଁ କଣ ପାଇଁ କହିଲି ମୋର କଣ୍ଟାକ୍ଟ ନାହିଁ ନାହାନ୍ତି ନା କଥା ସେଇଠି ପଢଡିିଛି ଚ ଳ କଣ ଅଛି କଣ୍ଟା ଟେ ମୋର ନାହାନ୍ତି ନା। ତୋର ପାଖରେ କଣ୍ଟାକ୍ଟ ଅଛି ହେଲା। ଏ ତୋର ଅଲରେଡି କେତେ ସେଭେଣ୍ଟିନ ଏଇଟିନ୍ ହବ ଆଉ। ପୂଜା ହଛି। ହେଲା ତ ତୋର ଆଗ। କପ୍ଟ ହବ ନା ନାଇଁ ତୋର କପ୍ଟ ହେଇକି କେତେ ଆସିଲାଣ୍। ସେଇ ଅନୁସାରେ ଦେଖି ମୁଁ ହଁ ଭୁଲ କରିିବମ ବୁଝିଲ ନା। ସେଟ ତୁ। ଦେଖେ ମୁଁ ଆଗେ ମୋର ଆଗେ ହେଇଯିବ କି? ମୋର ତ ଆଗେ ହବନ ନା ତୋରି ଆଗେ ହବ।
ହଁ ହଁ ସେଟା ତ ଠିକ କଥା।
ସେୟାକୁ।
ତ ବ୍ୟସ୍ତ ହ ନା ଭାଇଁ କାହିଁକି ତ ଆଉ କେତେ ଜଣଙ୍କୁ କଥା ହବାକୁ ପଡିବ ତୁ ତ। ଅଜିତ୍ ସହିତ ତ କଥା ହେଉ ଭଲ ଭାବରେ।
ସେସବଙ୍କ ସହିତ ମୁଁ କଣ କଥା ହୁଏ କି? ସେମାନଙ୍କ ନମ୍ବର ପାରେ ଅଛି। ହୁଁ
ମହାବୀର।
ଆରିଫ କଥା ଆରିଫକୁ ମୁଁ ଏ କଥା କହିନି ଦେଖି ଆରିଫ କି କହମି ଯଦି ସେବି କଣ କରିବ।
ଆଛା।
ଦେଖ ମୁଁ ଆରିଫ ସତ ତ କଥାଇାଇଁ ଆରିଫ ସ ଦେଖେ କଥା ହବା ଆଉ।
ଆରିଫ ଖବର ଏବେ କଣ ସେ କଣ କରୁଛି।
ସେ କଣ କହୁଥିଲା ଏମ ସଏ କରିବନି ଫାର୍ମାସି କରିବ ପୁଣି ସ୍ପେଶାଲାଇ ଦବ ହଁ ସ୍ପେଶାଲାଇ ସି ଦବ।
ହଁ।
ହଁ।
ତ ଦନୁ।
ମୁଁ ଦେମିନି ମୋର ଯାହା ଅଛି। ଥାଉ ମୁଁ ଆଉ ତା ଆଉ ଟିକେ ଅଧିକ ଆଶା ପାଇଁ ମୁଁ ଏଇଟା ବି ବୁଡିଯିବ ମୁଁ ଯାହା ଲାଗିଲାଣି।
ବୁଡ଼ିିବନି।
ହ୍ୟାଲୋ
ବୁଡିବ ନାହିଁ ତୋର ଯୋଉଟା ଅଧିକା ରହିଥିବ ସେଇଟାକୁ ହିଁ ଧରାଯିବ ତ ଯୋଉମାନେ ହଁ ଯୋଉଟା ଜମେ ଯୋଉମାନେ ଦେଇଥାନ୍ତି। ଯୋଉମାନେ ରିକି ସେମାନେ କୁହନ୍ତି। ମୁଁ ଆଉ ଗୋଟେ ଦେମି କାହିଁକି କୁହନ୍ତି କହୁନୁ।
ସେଟା ବି ଠିକ କଥା କଇଲ ଯେ ନା ମୁଁ ଭାବୁଥିଲି ମୋର ଫାଷ୍ଟଟା ତ ଭାଲ୍ୟୁ। ପଳେଇବ।
ନା ନା ଯୋଉଟା ତୋର ଅଧିକାର ରହିଛି ଭାଇ ସେଇଟା ହିଁ। ତୋର ଧଡରିବେ ଆଉ ତୋର ଯୋଉଟା କମ ରହିଥିବ କାହିଁକି ସେଟାକୁ ଦେବେ।
ହଉ ଦେଖଆ ଦେଖିବା କାଉନସଲିଂ ତ ଆର ମାସ ଆର ସପ୍ତାହରେ ଷ୍ଟାର୍ଟ।
ଆଚ୍ଛା।
ମୁଁ ପରେ ଦେଖିବା। ଖ ମୁଁ ଯେ କାଲକୁଲେସନ ମୁଁ ସେ କଲକୁଲେସନ କର ହେଲେଣି ଏଫ୍ଏମ୍ ଆସିବାର ସମ୍ଭାବନା ଅଛି। ଆଉ ଏଫ୍ ଏମ୍ ତଳକୁ ଯଦି ଆସିଲ ତାଲେ ମୁଁ କରିବିନି। ପୁଣି ଥରେ ବ ଲଜେଇ ଦେଇ ଦେମି କିନ୍ତୁ ଏଫ ଏମ୍ ତଳକୁ ମୁଁ କରିବିନି।
ଓ ହୋ ହୋ।
ଗୋଟେ ଡିମେରିଟ ହେଲା ଯେ କମ୍ ସିଟ ପାଇଁ କମ୍ ପିଟ ହବ। ରାଙ୍କ ଯେତେ ଉଠୁଛି ଉଠୁ। ଏବେ କଣ ଫୁଲ ସିଟ୍ ପାଇଁ କମ୍ପିଟ୍ ହଉଛି।
ହଁ ହଁ ଯଦି ବି ଏଫେମ୍ ହେଲେ ତୋର ମୋର ମିଶିକି ପଡିବ ମୁଁ ଯେମତି ହେଲେ ଚେଷ୍ଟା କରିକି ବଜେଇମି। ଏଫ ଏମ୍ଲ ତୋରମର ଭାଇ ଗୋଟେ
ହଁ ମୁଁ ତ ସେଇ କଥା କହୁଚି କା କାହା ସହିତ ଗୋଟେ ଗୋଟେ ସାହାରା ମିଳିଗଲେ ପଳେଇମି ସାଙ୍ଗ ହେଇକି ବାସ୍ ଆମେ ତମର ଆମ ଉଁ ଇଏରେ କରିଆ।
ତାପରେ ମୋର ବି ରାଇଡରଟା ଅଛି ମାଡି ଯିବା ଯୁଆଡେ ଚାହିଁବା ସିଆଡେ ଆଉ। ଯାହା ହଉ ପଜେଟିଭ ଭାଇଭସ ତ ରହିଲେ ନିଶ୍ଚିତ ସ ସବୁ ଆଡ଼ୁକୁ ଆଗୁ ଉ ଯାଇ ହବ। ଗୋଟିଏ ପିଲା ଜାଣିକି ତୁଇ ମତେ କେତେ ସବୁ ମାନେ ମୋ କଥାକୁ ବୁଝୁ।
ତିରିଶଟା କମ୍ପ୍ଲିଟ୍ ହେଲେ କେ ତି କଁ ମିଳିବ ଦିଶ ତିନିଶ?
ନାଁ ବେ ଅ ହଜାରେ ପନ୍ଦରଶ ଭଳିଆ ମିଳିବ ହ ହଁ ଆ ସତର କି?
ଏ ଏତେ ଜଣଙ୍କୁ ସେ ଦେଇପାରିବ ନାଁ ପେମେଣ୍ଟ?
ହଁ ଦେଇପାରିବେ ଥାଉ ଏତେ ସେ ବିଷୟରେ ଆଉ କିଛି ଡିସକସ୍ କରନା। ହେଲା। ଯୋଉଟା ଆଭୁଏଡ୍ କରୁଚି ମାନେ ତୁ କିଛି ରିଜିନ ଭାବେ ମୁଁ ଆଭୁଏଡ୍
ହୁଁ ହୁଁ ବୁଝିଲି ବୁଝି ସେଇ ଯୋଉ ତ ମୁଁ ବେଶୀ ତା ଧେରେ ବେଶୀ କଥାବାର୍ତ୍ତା କରୁନିଇ ବି।
ହଁ ତମ ଗୋଳେଇ ଘାଣ୍ଟି ହେଇକିରି କୋଉଠି ପଶିଯାଉଚୁ ବେ ତା ଭିତୁରୁକୁ ହେଁ ହାଁ ହାଁ। ଆଲା
ଦେଖିଆ ଦେଖିିଆ ପା ଚାଲୁ। କୋଉଠି ଗୋଟେ ଜଏନ୍ ହେଇଗଲେ ତାପରେ ଯୋଉ କଥା ଆଡମିସନ୍।
ଝିରେ ମୋତେ କଲ୍ ବ୍ୟାକ୍ କରିବା ବନ୍ଦ କରିଦେଲୁ ତ ମୋର ଆଉ ତୋ କଥା ମନେ ପଇଲାନି। ଯଦି କଲ୍ ମଝିରେ ମଝିରେ ମାନେ ରହିଥାଆନ୍ତୁ ଯଦି ମୋର ପ୍ରାୟେ ଇଏରେ ମୁଁ ତୋ କଥାଟା ଯେମତି ହେଲେ ପକେଇକି ଆସିଥାନ୍
ନାଁ ନାଁ କ କଁ ମଝିରେ ଯୋଉ ସାତ ଦିନି ମୋ ତୋର ହେଇଗଲାନା ଇଏ କୋହୁଥିଲି ତତେ ତା ପୋବ୍ଲେମରେ ମୁଁ ଆଉ କାହାକୁ କଲ୍‌ କରିଚି। ମୁଁ ନିଜେ ତ ଫୋନ ଧରିନି ଆଉ କଲକରିବା ତ ଦୂରର କଥା।
ଓହୋ।
ରୁହେ ମୁଁ ବିଲକୁଲୁ କିଛି ଟୋଟାଲି ଇ ଅ ଟିକେ ଖେ ବସି ତ ପାଇଲିନି ଆଉ। ଶୋଇ ପଇଲିି ଖାଲି ଆଉ ।
କୋଉଥିରେ ରାଇଡ୍ ମାନେ ବୁଲିବାକୁ ବେଶୀ ଭଲ ଲାଗେ ତତେ କାରରେ ନାଁ ବାଇକରେ ନାଁ ବସେ ନାଁ ଟ୍ରେନରେ?
ଦେଖ ମତେ ସବୁଠାରୁ ଉଁ ଭଲ ଲାଗେ କାର।
କାର।
କାହିଁକ ନାଁ ତୋର ପର୍ସନାଲି ଥିବ ନାଁ ତୁ ଚାହିଁବୁ ଯୁଆଡ଼େ ଯାଇପାରିବୁ। ହେଲା ଭଡ଼ା ସେମିତିରେ ଦବୁ ଆଉ ଯିବୁ ଯେମିତି ଦବୁ ବସରେ ମ
ମତେ ସବୁଠୁ ଭଲ ଲାଗେ ବାଇକ୍।
ହେଇବା ଆସିକି ସେଇଠି ଲୁଚିଛି । ଆଉ
ମତେ ବାଇକ୍ ରେ ଭଲ ଲାଗେ କାରଣ ବାଇକରେ
ନା ବା ବାଇକ୍ ବାଇକ୍ ତ ମୋର ସବୁଠାରୁ ମୋଷ୍ଟ୍ ପସନ୍ଦ। କିନ୍ତୁ ଦୂର ଜାଗାକୁ ବାଇକ୍ ରେ ଟ୍ରାଭେଲ୍ କରିହବନି। କ କ ଆରେ କରି ହବନି ଦେଖ୍ ତୁ ସିନା କହୁଛୁ କାହିଁ ହବନି ହେଲା ବାମ୍ଫ ଥରେ ବାହାରିଯିବ ଯେତେବେଳେ ଚଲେଇକି ଯିବୁ ହାୱା ଟା ବାଜିକି ତୋ ଦେହ ହାତ ଦରଜ କରିଦବ ହଁ ସେଇଆ ମିଶା ମିଶା ମିଶା ହେଇ ଗଲେ ତ ତାହେଲେ ତ ମୁଁ କହିବି ଭାଈ ତାହେଲେ ବାଇକି ବି ବେଷ୍ଟ୍।
ହଁ ତୁ ଅଧା ଚଲେଇଦେଲୁ ସିଏ ଅଧା ଚଲେଇଦେଲା ହବ ବହୁତ୍ କିଛି ପଇସା ବଞ୍ଚେଇ
ବା ଭାଇକ୍ ବାଇକ୍ ପସନ୍ଦ ଆଉ ଓହୋ।
ନ ନେ ଏମିତିରେ ତମେ ଯୋଉ ହଁ ଯୋଉ ଜାଗାକୁ ବୁଲିବାକୁ ଆଁ କାର୍ ତ ହଁ ଆପୋର୍ଡ କରିହବନି କାର୍ ଅନ୍ୟ ରାଜ୍ୟକୁ ଗଲେ ଠିକ୍ ଅଛି କାର୍ ସେଇ ପାଇଁ ବେଷ୍ଟ୍। କିନ୍ତୁ ମାନେ ନିଜ ଓଡିଶା ଭି ତରେ ହେଲେ ବାଇକ୍ ଟା ବେଷ୍ଟ୍।
ହଁ ହଁ।
ହଁ ହେଲା ଅନ୍ୟ ରାଜ୍ୟକୁ ଗଲେ କାର୍ ଟା ଦରକାର୍ ଭାଇ ସବୁଆଡ କାରଣ ତମେ ପାର୍କିଂ ଚାର୍ଜେସ୍ ଗାଡି ଭଡା ଦେଇ ଦେଇ ଦେଇ ଦେଇ ଥକି ଯିବ।
ଓ କଣ ଖାଇଲୁଣି ନା ଏପର୍ଯ୍ୟନ୍ତ ଖାଇନୁ ବି?
ହଁ ଖାଇଛି ପରଟା ଡାଲମା।
କଣ ବ୍ରେକ୍ଫାଷ୍ଟ୍ ନା ଲଞ୍ଚ୍?
ହଁ ବ୍ରେକ୍ଫାଷ୍ଟ୍ ଟିକେ ଲେଟ୍ ରେ କଲି ସାଢ଼େ ଦଶଟା ବେଳେ। ଆଉ ଏୟା ଆଉ। ତାପରେ ଗୋଟେ ଦିଟା ବାଜିଲେ ଖାଇମି କଣ ଆଉ। ଗରମ୍ ଟା ଭାରି ଜୋରେ ହଉଛି ରେ ଭାଈ କଣ୍ଟ୍ରୋଲ କରହବନି।
ଏଇ କରରେ ସେଇଠି ସେଇଠି ଏଇଠି ହଁ ଆଉ। ମୁଁ ମୁଁ ଏଇ ଖାଇନି ଖାଇବି ଆଉ।
ତୁ ଖାଇବୁ?
ହଁ।
ଆଉ ଗୋଟେ ମିଣ୍ଟି ର।
ଖାଇବି ବା।
ଗୋଟେ ମିଣ୍ଟି ରହ ନା ହବ ନେଇ।
ନାରେ ମୁଁ ଖାଇବି ମାନେ ଏଇ ସରିଲା ପରେ ହଁ।
ଏହିକିନା ଭାତ ସେଇ ସିଜା
କହନା କହନା ପରା ଜିନ୍ଦେଗି ବର ବାଦ ହେଇଲାନଣି ଛଅ ଦିନ ହେଲା।
ତୁ ଛଅ ଦିନ କଣ। ମୁଁ ତ ମୁଁ ତ ସେଇଟା କରିଛି ଆଉ। ମୁଁ ଜାଣିନି ନା ମୁଁ ତ କରିଛି ସେଟା। ମୁଁ ଭଲ ଭାବରେ ମାନେ। ସେଟା କୁ।
ନା ତୁ ଯଉ ତୁ ଯଉ ଭଲ କଥା ଟେ କହିଲୁ ମୁଁ ସେଟା ଭାବୁଥିଲି ଓଲଟା। ମୁଁ ଭାବୁଥିଲି କଣ କହନି ଯଦି ମେନ ଥା କି ମୁଁ ପୁଣି ସ୍ପେଶାଲ ଦେମି।
ହଁ ନାଲୋ ଭାଇ ଯୋଉଟା ତୋର ଅଧିକା ରହିଥିବ। ସେଇଟା କୁ ତୋର କାଉଣ୍ଟ୍ କରିବେ।
ହ ଦେଖିଆ। ଦେଖିବା ସେ ବେଳ ତ ଅଛି ସେ ବି ବହୁତ ଦିନି। ହଁ ହଁ ସେ ତାପରେ ତାପରେ ସିଏବି ବହୁତ ଟାଇମ ଅ ବୁଝିଲୁନା।
ହଁ ତା ପରେ ପଢିବା କୁ ପଡିବ, ନ ପଢିଲେ ରାଙ୍କ ଆସିବ କେମିତି? ଠାସକୁ ମାରି ଦବୁ ନା କଣ ମ୍ୟାଥ୍ ଟାକୁ। ଖୋଲିବାକୁ ପଡିବ ମୁଁ ଆଜି ଦେଖି ଭାରି ସାଇ
କଣ?
ଅରଲେଡି ବାହାରି ସାରିଲାଣି ରେଜିଷ୍ଟ୍ରେସନ୍ ଓପନ୍ ହବ।
କାଉନ୍ସିଲିଂ ଷ୍ଟାର୍ଟ ହ
କାଉଁସିଲିଙ୍ଗ୍ ତ ହବ କିନ୍ତୁ ନା ନା ଓଜେଇ ସ୍ପେସିଆଲ୍ ଡେଟ ବି ଆସି ସାରିଲାଣି। ହଁ ଆସ୍ ସାଇଲାଣି ମୁଁ ତତେ ଆଜି ପଠେଇ ଦେବି ହ୍ୱାଟସଆପ ରେ ଦେଖି ଦବୁ।
ହଁ କେ କେବେ।
ଷୋଳ ତାରିଖରୁ ରେଜିଷ୍ଟ୍ରେସନ ଓପନ ହବ ଅଠେଇଶ ଜୁନ ଯାଏ।
ହଁ। ଷୋହଳ ରୁ ଷ୍ଟାର୍ଟ ହେଇକି ଅଠେଇଶି ଜୁନ ପର୍ଯ୍ୟନ୍ତ, ଜୁଲାଇ ଲାଷ୍ଟରେ ଏକ୍ଜାମ ହବ।
କିରେ ହବ।
ହୁଁ ହୁଁ। ଦେଖିଆ ସମୟ ତ ଅଛି, ନା ମୁଁ ତ ମୁଁ ତ ମୋ ସେଇ ଦେହ ଫେହ ଖରାପ ହେଲେ ମୁଁ ତାପରେ ଆଉ କାହାକୁ ବି ବେଶୀ କଲ୍ ଫଲ୍‌ କରୁନି, ମୁଁ ତ ତତେ ଆଉ ଚାଚା କୁ କଲ୍ କରେ। ଆଉ ମୁଁ ଆଉ କାହାକୁ କଲ୍ ଫଲ ତ କରେନା ଜାଣିଥି।
ଆଉ ଆଲୋକ ଖବର କଣ ଆଲୋକ ଆଉ କଲ କରୁଚି।
ହୁଁ।
ମୁଁ କହିଲି ଆଲୋକ ଆଉ କଲ୍ କରୁଚି?
ନା ଆଲୋକ କଲ୍ କରିନି ଆଲୋକ ଏଇ କିଛି ଦିନ ତଳେ କଲ୍ କରିଥିଲା କହିଲା ମୁଁ ଡ୍ରପ୍ ନେବି ତୋତେ କହିଥିଲି ନାଁ କଣ? ଡପ ନେବି ମୁଁ ସେ ପୋଲିସ ପୋଲିସ ପାଇଁ ବି କଣ ପ୍ରିପାର ହେମି
କମ୍ପିଟେଟିଭ ତାର ନା।
କମ୍ପଟେଟି କମ୍ପଟେଟି୍ ଏକ୍ଜାମ ପାଇଁ ସେ ପ୍ରିପାର ହୋଉଚି
ଓହୋ ସେ ପତଳା ଟୋକା ଅଛି ନା ମାଡି ଯାଉଚି।
ହୁଁ।
ଆଉ
ନା ଆଉ କଣ?
ଦେଖାଯାଉ ଆବେ ତୁ ଇଏଟା ଆପ୍ଲା କରିଚୁ, ତୁ କେବେ ଏମ୍ପ୍ଲମେଣ୍ଟ ଏକ୍ସଚେ୍ଜରେ ରେଜିଷ୍ଟ୍ରେସନ କରିଚୁ।
ହଁ ସେଟା ଗୋଟେ କଣେ ଅଛି ଏଇଟା ନା ମୁଁ କରିନ କରିମି ଭାବୁଚି। ମୋ ନନା ବି କହୁଥିଲେ।
କନୀ ସାଇଡ଼ ଆ କରିମ୍ ସାଇଡ଼୍
ହୁଁ
ତାହେଲେ ଆଲୋ କ କଥା ଏଇଆ ନା ଆଲୋକ ଏବେ କୋଉଠି ଅ